ହ
ହ୍ୟାଲୋ ଶୋଇିଲଣି?
ନାଇଁ ନାଇଁ ଶୋଇନି।
ଯାହା ଅ ଚେଇଁଚନ୍ତି ଆଉ କଣ କେମିତି ଯଉ କଣ ତ ଆଜି ନାଇଁ ଏତେ ଡେରି ହେଲାଣି।
ନାଇଁ ଆସି ଘରୁ ଟିକେ ମନ ଭଲ ଲାଗୁନଥିଲା ତ ଡେରି ହେଇଯାଇଛି। ଛି ଆଉ ଶୁଆ ଇନି ଆଉ।
ଓହୋ ଦେହ ପା ଭଲ ଦେହ ପା ଠିକ୍ ଠାକ୍ ଅଛି ତ?
ଆଜ୍ଞା ଆଜ୍ଞା ଭଲ ଅଛି।
ଅହଁ ଯାହା ହଉ ଆଉ କଣ ଖାଇଥିଲେ ରାତିରେ?
ଖାଇଥିଲି ରୁଟି ଭଜା।
ରୁଟି ଭଜା?
ଆଜ୍ଞା ରୁଟି ଆଳୁ ଭଜା ଭାଜିଥିଲି ଆଉ।
ହଁ ତମେ ନିଜେ କରିଥିଲ ନା?
ଆଜ୍ଞା ଆଜ୍ଞା।
ଆଛା ଆଉ ସକାଳୁ କୁଆଡୁ ଯିବେ କି?
ହଁ ସକାଳକୁ ଯିବାର ଅଛି। ଅଛି ଅଫିସ୍ ଅଛି ଯିବା ପାଇଁ ଆଉ।
ଓହୋ କାଲି ଶନିବାର ଖାଲି ଅଫିସ ହା ନା ଫୁଲ?
ନାଇଁ ଫୁଲ୍ ଆମର କେବଳ ରବିବାର ଛୁଟି ରହୁଛି, ଶନିବାର ଫୁଲ୍ କାମ କରିକି ତାପରେ ଘରକୁ ଯାଉଛି ଆଉ।
ଆଚ୍ଛା ତମେ ସେଠି କେତେ ଜଣ କାମ କରୁଛନ୍ତି ତମ ସେଇ ଇଏରେ କାମରେ?
ଆଉ ବିଜ୍ଞାନ ପରୀକ୍ଷାଗାରରେ ଅଛନ୍ତି ପନ୍ଦର ଜଣ ଆଉ ଯୋଉ ମାନେ ଆମର ରହୁଛି ଅନ୍ୟ ପ୍ରକଳ୍ପ କାମ ଯୋଉ ରହୁଛି ସେଠି ଅଛନ୍ତି ପଇଁତିରିଶ ଜଣ।
ଆଛା ଆଉ ତମକୁ ହଁ ଆଉ ତମ ପଖାଳରେ କଣ ଖାଇବା ସବୁ ଭଲ ଲାଗେ?
ପଖାଳରେ ଟିକେ ଆଳୁ ଭର୍ତ୍ତା ଟିକେ ଚକଡା ଚକଡି ହେଲେ ତା ସହିତ ପୋଡା ଜିନିଷ କିଛି। ଆଉ ବଢି। ବଡ଼ି ଚୁରା ଶାଗ ଭଜା ଆଉ ମିକ୍ସଚର ଟିକେ ତା ସାଙ୍ଗକୁ। ଏଇପରି ଆଉ ଆଉ ମସଲା ମସଲି ଟିକେ ଭଜାଆ ହେଇଥିଲେ ଛୁଇଁ ସଜନା ଛୁଇଁ ଆଳୁ। ସୋରିଷ ମସଲା ଦିଆ ଭଜା ସିଏ ଆଉ ଅନ୍ୟ ପ୍ରକାର ସ୍ଵାଦ
ହଁ ତ ପାଟି ପୁରା ସେ ସିଟି ମିଟି ପୁରା ଆଉ। ଖୋଜୁଛନ୍ତି, ଆଉ ଭଲ ଭଲ।
ଆଜ୍ଞା ଆଜ୍ଞା ପଖାଳ ସାଙ୍ଗକୁ ଟିକେ ଏଗୁଡା ହେଲେ ଟିକେ ଭଲ ଜମିଯାଏ ଆଉ।
ହଁ ହଁ ଜମିଯାଏ ଏରାସବୁ ଏତେ ସବୁ କରିବାକୁ ମାମା ଯୋଉ ବହୁତ ଚିଡନ୍ତି ନା ଖାଲି ଆମେ ସବୁ ଆଇଜନ ଖାଲି କରିଦେଲେ ବୋ କରିବ ଖାଲି ଖାଇଯାଅ ଆଉ ଆସିକି ସହଯୋଗନ ସହ ସହ
ନାଇଁ ନାଇଁ ସହଯୋଗ କରେ। ବୋଉଙ୍କ ସାଙ୍ଗରେ ସବୁ ରୋଷେଇ ରେ ମଧ୍ୟ ସାହାଯ୍ୟ କରେ ନିଜେ ମଧ୍ୟ ରୋଷେଇ କରେ।
ଆଛା ଯାହା ବହୁତ ଭଲ, ଆଉ ଆଉ ମାନେ କଣ ବୁଲାବୁଲି ପାଇଁ କୋଉଠି ରଖିଛନ୍ତି କୋଉଠି ଯିବା ପାଇଁ କିଛି?
ବୁଲାବୁଲି ପାଇଁ କାଲି ଭାବିଛି ତ ଆମ ଗାଁ କୁ ଟିକେ ଯିବି, ଗାଁ ରେ ମୋ ସା ସାଙ୍ଗ ମାନେ ଅଛନ୍ତି ଆଜି ମତେ ଫୋନ ସମସ୍ତେ କରିଥିଲେ ଆଉ ଟିକେ ସାଙ୍ଗ ମନ କଥା ମନେ ମଧ୍ୟ ପଡୁଛି ଯାଇକି ଟିକେ ଭେଟ କରିକି ଆସିବି ଆଉ।
ଆଛ ସାଙ୍ଗମାନେ ମଝିରେ ମଝିରେ ତମକୁ କଲ୍ ଫଲ୍ ଯୋଉ କଥା ବାର୍ତ୍ତା ମାନେ ଲଗଉଛନ୍ତି ନା ଫୋନ୍ ଫୋନ୍?
ଆଜ୍ଞା ଆଜ୍ଞା ଆଜ୍ଞା ଫୋନ କରୁଛନ୍ତି ଆମେ ମାନେ କଥା ମଧ୍ୟ ହଉଛୁ।
ଆଚ୍ଛା
ଆଉ ମଝିରେ ମଝିରେ ଯୋଜନା କରି କୁଆଟେ ବୁଲାବୁଲି କରିବାକୁ ଯାଉଛୁ।
ହଁ ହଁ ମଁ ତମେ ତ ରଖିଛ ତମ ଚିଙ୍ଗିଡି ଦଳ କୋଡେ ଗୋଟେ ମନ ହଉଛି ବୁଲିବାକୁ ପଳେଇାଉଛୁ ଆଉ ଆମକୁ ଆଉ ଡାକୁନ ପଚାରୁନ ଆଉ।
ନା ନା ସାଙ୍ଗ ସାଥିରେ ଯାଉଛୁ ଆଉ କଣ କରିବା।
ଖାଲି ଫଟୋ ଛାଡୁଚ ଆମେ ଦେଖୁଛୁ ଖାଲିଆ ଦେଖିକି ଖାଲି ଅନିଆ କଥା ଆଉ କଣ ଆଉ ଆମ କ ଯାଇପାରୁଛ ନା କଣ ବ ବସ୍
ଆଉ ଏଥର ଏହା ପରେ ଆଉ କେବେ ଗଲେ ଆପଣଙ୍କୁ ଡାକିବୁ ଆଉ।
ଏମତି ଖାଲି କହୁଛୁ ଆମେ ଏମତି ଶୁଣି ଆଉଛୁ।
ହଉ ହଉ ହେଲା ଦେଖିବା ଆମେ ତମ ଅପେକ୍ଷାରେ ରହିଲୁ।
ଏଥର ଆପଣ ଅପେକ୍ଷାରେ ରୁହନ୍ତୁ ଆମେ ନିଶ୍ଚିନ୍ତ ଡାକିବୁ।
ହଉ ଦେଖିବା ମୁଁ ନିଶ୍ଚିନ୍ତ ପୁରା ଅପେକ୍ଷାରେ ରହିଲି ଦେଖିବା ତମେ କୋଉ ଦିନ ଆମକୁ ଡାକୁଚ। ଚର୍ଚ୍ଚା ଫର୍ଚ୍ଚା ଆମେ ଟିକେ ଦେଖିବା ଆଉ। ଆଉ ତମ ସାଙ୍ଗ ଯୋଉ ନୂଆ ସାଙ୍ଗ ଯୋଉ ବାହା ହେଇକି ଯାଇଛନ୍ତି ସେ କଣ ଫୋନ୍ ଫୋନ୍ କଲେଣି ନାଁ ନାଇଁ? କିଛି ନାହିଁ?
ହଁ ହଁ ଏଇ ସନ୍ଧ୍ୟା ବେଳେ ଆମେ କିଛି ସମୟ ହବ ଆମେ ସାଙ୍ଗମାନେ ମିଶି କଥାବା ର୍ତ୍ତା ହଉଥିଲୁ ଆଉ ଭିଡିଓ କଲ୍ ମଧ୍ୟ କରିଥିଲୁ।
ହଁ ହଁ ତାହାଲେ ହଁ ତାହେଲେ ତମେ ଯିବ ତାହେଲେ ରବିବାର ନୁହଁ?
ହଁ ରବିବାର ଦିନ ତାଙ୍କ ଘରକୁ ଯାଇକି ଦେଖା କରିକି ଆସିବୁ ସାଙ୍ଗଟେ ପଳେଇଲା ଯେ କି ଶେଷ ଥର ଯାଇକି ଦେଖା କରିଦେଇ ଶାଶୁ ଘରେ ଆସିବା କଥା ଆଉ।
ହଁ ହଁ ଆଉ କଣ କରିବା ଆଉ ଦେଖା କରିବାନି ଆଉ ହବ କେମିତି ଆଉ ସେ ମଝିରେ ମଝିରେ ବି ଆସିବେ ସେଇ କୋ କୋଉଠି ତାଙ୍କର ହେଲା ବାହାଘର ମ ସେ ଜାଗା ନା କଣ?
ତାଙ୍କର ସେପଟେ ବାଲିକୁଦା ହେଲା ବାହାଘର ରତ୍ନାଗିରି।
ଭାଇ ଏଇ ପାଖ ରତ୍ନାଗିରି ଉଦୟଗିରି ଲଳିତା ଗିରି ଯିବ ତାଙ୍କ ଘର ଆଡେ ଟିକେ ବୁଲି ଆସିବ କେବେ ଆଉ କେବେ ଯିବ? ତାକୁ କହିଦବ ସାଙ୍ଗ ଆଉ କଣ ଟିକେ ବ୍ୟବସ୍ଥା କର ଆମେ ଏଠୁ ବାହାରିଲୁ। ହାଁ ଆଉ ସିଏ କରିଥିବ ତମେ ଯୋଉ ସିଠି ମିଠିଆ କ କହିଛ ସବୁ ଖାଇବା ସେଇଆ କରିଦବା ତମ ସାଙ୍ଗସାଥି ଯାଇଁକିରି ବହେ ଭିଡେଇ ଦବ ଆଉ।
ହଁ ସେ କ କୋଉ ସାଙ୍ଗକୁ ଆଗରୁ ଖବର ଦେଇକି ଯାଇ ପହଞ୍ଚିବୁ ଆଉ।
ତମେମାନେ ତ ଗଲେ ସେ ପୁରା ଆନନ୍ଦ ଆଉ ଖୁସି ପୁରା ହେଇଯିବ ଆଉ ନୁହଁ? ସେ ତମର ଗୋଟେ ଭଲ ସାଙ୍ଗ ନୁହଁ?
ହଁ ବହୁତ ଭଲ ସାଙ୍ଗ।
ହଁ ଆଉ ଆ ପରେ ସେ କାହା ପାଳି ପଡିବ ତମକୁ ଲାଗୁଛି?
ୟା ପରେ ଆଉ ଜଣେ ସାଙ୍ଗ ଅଛନ୍ତି ଆପଣ ଜାଣିଥିବେ ଆପଣଙ୍କ ସମ୍ପର୍କୀୟ ଲୋକ।
ହଁ ନାଁ ନାଁ ଟିକେ କହିଲେ ଆମେ ବି ମାନେ ଆଉ ଟି
ଆପଣଙ୍କ ଯୋଉ ସମ୍ପର୍କୀୟ ଲୋକ ଆପଣଙ୍କ ପିଇସିଙ୍କ ଝିଅ। ହାଲୋ।
କହୁନାହାନ୍ତି ଆପଣମାନେ ତ ଜାଣିଛନ୍ତି ଏଇଠି ଆପଣ କହି
ଆଛା। ସିଏ ଯୋଉ ମୋର ସାଙ୍ଗ ଜଣେ ଆପଣଙ୍କ ଆମ ଗାଁ ରେ ସମ୍ପର୍କୀୟ ଲୋକ ଆପଣଙ୍କର ଜଣେ ନାହାନ୍ତି କି ଆପଣଙ୍କ ପିଇସି ଘର।
ହାଲୋ ହଁ ତାଙ୍କ ନାଁ ଟା କଣ ତାଙ୍କ ନାଁ ତାଙ୍କ ନାଁ ଟା କଣ?
ତାଙ୍କ ନାଁ ହଉଛି ମଧୁସ୍ମିତା।
ହୁଁ ତାଙ୍କ ନାଁ ମଧୁସ୍ମିତା ହଁ ଆଚ୍ଛା ଆଚ୍ଛା ଆଉ ତାହେଲେ ସେ ଆର ବର୍ଷକୁ ତାହେଲେ ଯିବେ?
ଆଜ୍ଞା।
ଆଚ୍ଛା ଆଚ୍ଛା। ଆଉ ତାହେଲେ ମଧୁସ୍ମିତା ମୁଁ ଭୁଲିଗଲିଣି ନାଁ।
ଆଉ ଆପଣ କଣ ଖାଇଛନ୍ତି?
ହଁ ମଧୁସ୍ମିତା ଜେନା ତ? ହାଲୋ ହଁ ତମେ କହିବାକୁ ସଂଙ୍କୋଚ କଣ ପାଇଁ କରୁଛ? ଆଡେ ପିଲା ଦି ତିନିଟା ଗଲେ ତ ମୁଁ ଟିକେ ନଜର ଟିକେ ଆଡେ ସାଡେ ହେଇଗଲା ହଁ ମୁଁ ଖାଇଛି। ମୁଁ ବା ଖାଇଛି ଆଜି ଭାତ ଡାଲି ଖଟା ଆଉ ପୋଟଳ।
ଆଜି ନିଜେ ରୋଷେଇ କରି ଥିଲେ ନାଁ କଣ?
ନିଜେ ନାହିଁ ଏଠି ମୋର ସେ ଦାଦା ପୁଅ ର ମାନେ ଆଜି ବାହାଘର ତ
ଆଚ୍ଛା।
ଆଉ ସେଠି ମୁଁ ଖାଇକି ଆଇଲି ଆଉ କହିଥେଲେ।
ର ମାହୋଲ୍ ଆଉ।
ହଁ ପୁରା ମାଲ ମୁଁ ସେ ବାହାଘରେ ମାଲ ଆଉ ନାହିଁ। ମୋର ତ ସୁ ଚିନ୍ତା ଖାଇଯାଉଚି ଆଉ ମାହୋଲୁ। ମାହୋଲୁ ଆଉ ମୋ ମାହୁଲରେ ନାଇଁ। କେତେବେଳେ ଟିକେ ଗଲି କୋଉଠି ଠିଆ ହେଇଗଲି କହିଲେ ଆଜ୍ଞା ସାବଧାନ କୁ କୁହନ୍ତିନି ଏ ହୁଣ୍ଡା ଜଡା ବାଗିଆ ଠିଆ ହବା କଥା ଆଉ ଭାବିକିରି ଆସିବା କଥା।
ସବୁଥିରେ ଯାଇକି ଟିକେ ଯୋଗଦବା କଥା ଖାଲି ଆଉ।
ଟି ଯୋ ଯୋଗ ଦେଇକି ଟି ଆଉଚି ଆଉ ଟିକେ ଠିଆ ହେଇଗଲେ ଭାଇ ହଁ ଏଇ ଠିଆ ହେଇ ଏ ଦେଇକି ହଁ ତମ ତମ ଗାଁ ତ ଯାହା ତ ହଉଚି ସବୁ ମୁଁ ଯୋଗ ଦଉଛି ସମସ୍ତେ କହୁଚନ୍ତି କିଛି ମା ଗୋଟେ କ ଗୋଟେ ଇଏ ମାଡ କର ନା ଭୋଜି ମାଡ କରନା ମତେ ସମତେ ଚିଡଉଚନ୍ତି।
ଚିଡେଇବାର କଣ ଅଛି। କି ସମ୍ପର୍କ ଦୃଷ୍ଟିରୁ ଯାଇକି ଟିକେ ଯଦି ଛିଡ଼ା ହେଇପାରିବେ ଲୋକ ସେତିକିରେ ଖୁସି ହେବେ।
ହଁ ମୁଁ ପା ତାଙ୍କୁ କଇଲି ମୁଁ କଇଲି ଆଉ ଭାବ ରଖିବା ନା ଆଉ ଭାବ ପୁରା ଉ ଛିଡେଇ ଦେଲେ ହବ କି।
ସେଇଆ ଭାବ ରଖିଲେ ହିଁ ଲୋକମାନଙ୍କ ସହିତ ସମ୍ପର୍କ ରଖିଲେ ପରେ ଲୋ କମାନେ ପାଖେରେ ଛିଡା ହେବେ।
ହଁ ଛିଡ଼ା ହେବେ ନାଇ କହିବେ ନାଇଁ ଆସିଥିଲା ସେ ପିଲା ମାନେ ଉ ମତେ ମୁଁ ମ ତ ମତେ ଯିଏ ସାହାଯ୍ୟ କରନ୍ତୁ ନ କରନ୍ତୁ ମାନେ ସେଇଟା ବଡ କଥା ନୁହେଁ। ସେ ଆସ୍ ସେ ପିଲାଟା ଆସିଥିଲା। ଏତିକି ତ କହିବେ ନା ନାହିଁ। ହଁ। ଆଉ କଣ କିଏ ଦେଇଦେଲେ ନେଇଦେଲେ ସେଇଟା ଅଲଗା କଥା କି? ଆଉ ମୁଁ ତ ସମିତି ଉପହାର ଦଉଚି ମୋର ଗୋଟିଏ ତମ ଗାଁରେ ଯାହାର ମୋର ଭଲ ମୋର ଗୋଟିଏ ଉପହାର। ଆଉ ତାର କିଛି ନାହିଁ ହଁ। ଆଉ
ଆପଣ ରାଧାକ୍ରିଷ୍ଣଙ୍କର ବହୁତ ବଡ ପ୍ରେମୀ। ଆଉ ସେଇ ହଁ। ମତେ ମଧ୍ୟ ବହୁତ ଭଲ ଲାଗନ୍ତି।
ହୁଁ ଉଁ। ଆଉ ମୁଁ ସମତି ଦିଏ ବେଳେ ବେଳେ କ ମୋ ମନ ଗୋଟେ ହବ ନା ଜ କାହାକୁ ଦେବିନି ଏବେ ଗୋଟେ ମୁଁ ଯାଇଥିଲି ମୋ ମନ କାଇଁ ଟେକିଲାଣି ତାକୁ ଦେଲିନି।
ଆଚ୍ଛା କୁ ତାକୁ କଣ ଦେଲେ?
ତାକୁ ଗୋଟେ କଣ ଦେଇଦେଲି ଆଉ କଣ ଗୋଟେ ତ ଦେଲି ମନେ ପଡୁନି। ତାକୁ ତ ଦେଲିନି ଆଉ କଣ ଖାମ ରେ ଦେଲି କି କୋ ମନେ ପଡୁନି। କଣ ତ ଗୋଟେ ଦେଇଦେଲି କା ମନେ ପଡୁନି।
ହଁ ସେମିତି ବି ତାଙ୍କର ପାଇବାର ଇଏ ନଥିବ ଯୋଉଥିପାଇଁ କି ଆପଣଙ୍କ ଦ୍ଵାରା ଦ ଯ ଆପଣ ଯୋଉ ଦଉଚନ୍ତି ଉପହାରଟି ସମସ୍ତଙ୍କୁ
ହଁ ମନୁକୁ ଛୁ ଛୁଇଁଲାନି ପୁଣି ଟି ଇଏ ଲାଗିଲା ହଁ।
କୁ ଜ ତାଙ୍କର ପାଇବାର ଯୋଗ୍ୟ ନଥିବ ସେ ଯୋଗ୍ୟ ନଥିବେ ଯୋ ଉଥି ପାଇଁ କି ଆପଣଙ୍କ ଏରୁ ସେ ପାଇଲିନି।
ହଁଁ ସେ ପାଇ ମୋ ମାରଫତରୁ ତାଙ୍କୁ ମନା କରାହେଲା ମୁଁ ଭାବି
ହୁଁ।
ହୁଁ। ଆଉ ସବୁ ଉ ନୂଆ ଖବର ଆଉ କଣ କିଛି ଜାଣିଥିବେ ଗାଁ ଖବର କଣ ସବୁ ନୂତନ କାମ ସବୁ ଆସିଛି କି ନାହିଁ ତା ବିଷୟରେ ଟିକେ କଣ କୁହ ନା ସେ ବିଷୟରେ ଜାଣିଛନ୍ତି ନା ଜାଣିନାହାନ୍ତି?
ଗାଁରେ
ହୁଁ ହୁଁ।
ନାଇଁ ଗାଁ ରେ ଆଉ ସେମିତି ଗାଁ କୁ ତ ଯାଇନଥିଲି ଆଉ ଏବେ ସାଙ୍ଗ ବାହାଘର ପାଇଁ ଯାଇଥିଲି, ସାଙ୍ଗ ବାହାଘରେ ଟିକେ ବ୍ୟସ୍ତ ରହିଲି ଆଉ ଏତେ କାହା ସହିତ ତ ଆଳପ ଆଲୋଚନା ହେଇପାରିଲାନାଇଁ। ଆଉ ଏଇ ଗଲେ ଶନିବାର, ରବିବାର ବାର ଭୁଣି ଗଲେ ଯାଇକି ଗାଁ ରେ ଟିକେ ଭାଇ ଭଉଣୀ ସବୁ ଅଛନ୍ତି ସାଙ୍ଗସାଥି ଟିକେ କଥାବାର୍ତ୍ତା ହେଇକି ଗାଁ ଖବର ଟିକେ ନବା ଆଉ
ହଁ ଟିକେ ମେଳ କରିକି ଆଉ ଟିକେ ଇଏ କରିବେ ଆଉ। ଆଉ ସବୁ ଗଲା ଆମର ଯ ବାଇଆ ଖବର କଣ, ତା ଖବର ଟିକେ କଣ ଦେଖା ଦର୍ଶନ ନାହିଁ, ସିଏ କଣ ମତେ ଭୁଲିଗଲା। ତାକୁ ଟିକେ କେତେବେଳେ ଦେଖା ହେଲେ ତାକୁ ଟିକେ ପଚାରିବେ। ସେ କଣ ଆଗ ଭଳିଆ ଆଉ କାଇଁ ଫୋନ ଫାନ୍ ନାହିଁ, କିଛି ନାହିଁ।
ସେ ଏବେ ଟିକେ ବହୁତ ବ୍ୟସ୍ତ ରହୁଛନ୍ତି, ସେ ନାଇଁ ସେ ଏବେ ଟିକେ ବ୍ୟସ୍ତ ଆଉ ଅନ୍ୟ ମନ ରହୁଛନ୍ତି।
ତ ଟିକେ ପଚାରିବ ତାଙ୍କ ଭାଇକ ହଁ
ସେ ଟିକେ ଏବେ ନିଜ ପାଠ ପଢାକୁ ନେଇକି ଆଉ ନିଜ ଚାକିରୀ ପାଇଁ ବହୁତ ଚିନ୍ତିତ ଅଛନ୍ତି, ମୁଁ ତାଙ୍କ ସହିତ କଥା ହେଇ ଟିକେ ଜାଣିବାକୁ ପାଇଛି।
ଆ ହା ତାହେଲେ ବହୁତ ଭଲ କଥା, ଯଦି ସେ ପାଠ ପଢା ବ୍ୟସ୍ତ ନଥାନ୍ତି ସେ ତମ ସାଙ୍ଗ କେତେବେଳେ ଭେଟ ହେଲେ, ତାକୁ ଟିକେ ତମେ କହୁଛ କାଲି ଗାଁକୁ ଆସିବେ, ତାକୁ ଟିକେ ପଚାର ତମ ଭାଇ ତଳି ଦଉଛୁ। ନା ସେଠି ଖେଳୁଆ ପକଉଛୁ, ଏଇନା ତ ବିଲବାଡି ଚାଷ ହେଇନି।
ପଚାରିକି ଆପଣଙ୍କୁ ଜଣେଇବି।
ନିଶ୍ଚିନ୍ତ, ଆପଣ ଙ୍କୁ କଣ ନିଦ ମାଡିବନି ତମେ ଯାଆନ୍ତୁ ଶୋଇବେ। ଆଉ କେତେବେଳେ ଫ୍ରି ମାନେ ଫାଙ୍କା ହେଲେ ମତେ
ପରେ ଫାଙ୍କା ହେଇକି ଆପଣଙ୍କୁ କଲ କରିବି ଆଉ ହଁ ହଁ ନିଶ୍ଚିନ୍ତ ଆଜ୍ଞା ଧନ୍ୟବାଦ ନମସ୍ତେ।